ଇଲାପାଣଯା।
ଆଜ୍ଞା ଠିକ୍ ଅଛି ଆଜ୍ଞା ଆପଣ ଶବ୍ଦ ରେମଜା ଆସିଲା ମୁଁ କହୁଥିଲି ଆ ଆପଣ କଣ କରୁଛନ୍ତି?
ଆଜ୍ଞା ଟିକେ ବସିଛି ଗରମ ହଉଛି ଆମ ଗାଁ ରେ ଆମ ଲାଇନ୍ ପଳେ ଚି ବସିଛି କଥା ହଉଛି ଯୋଉ ବସିଚି ସାଙ୍ଗ ପିଲାଙ୍କ ସହିତ କଥା ହଉଛନ୍ତି।
ଆଜ୍ଞା ମୁଁ ମଧ୍ୟ ମୁଁ ମଧ୍ୟ ଆପଣଙ୍କର ଯେହେତୁ ଆପଣଙ୍କର ଇଏ ମୋର ଗୋଟିଏ ଫିୟୁଜ ରୁ ଆସୁଅଛି କିମ୍ବା ସେ ବଡ। ଚଣାରୁ ଦୁଇଜଣଙ୍କର ଆସୁଅଛି ସେଥିପାଇଁ ଆ ମୁଁ ଆମର ମଧ୍ୟ। ଦ୍ୟୁତ୍ଟି କଟି ଯାଇଅଛି ଏବଂ ମୁଁ ମୁଁ ମୋ ଭାଇ ଅ ମୋବାପା ମୋ ବ ମ ବ ମ ମା ସମସ୍ତେ ଏବେ ବାହାରେ ଛାତଉପରେ ବସିଅଛୁ ଏବଂ ପବନ ଯେହେତୁ ଗରମ୍ ହେଉଛି। ଏଇଠି ବସିକି ଟିକେ ପବନ ଖାଉଅଛୁ।
ଆଜ୍ଞା।
ବୁଝିଲେ ଆଜ୍ଞା ମୁଁ କହୁଥିଲି ଆପଣଙ୍କ ସାଙ୍ଗରେ କିଛି କ କଥା ଏବେ କେ କଇବାକୁ ଚାହୁଁଥିଲି କୋଉ ବିଷୟରେ। କି ଆପଣ ଯେହେତୁଆମେ ଦୁଇଜଣ ମଧ୍ୟ। ମଧ୍ୟ ବହୁତ୍ ସମୟ ଏକାଠି ବିତେଇଚେ ଆଜ୍ଞା। ମୁଁ କହୁଥିଲି କି ଆମର କୋରୋନା ତ ଆପଣ ଜାଣିଥିବେ କୋରୋନା ଯେହେତୁ
ଆଜ୍ଞା କୋରୋନା ଯୋଉଁ ଏବେ ଆସିଥିଲା ଆପଣ ଜାଣିଛନ୍ତି ତ ଦିଇହଜାର ଅ ଅଠର ନ ଉଣେଇଶିରେ ଯେଉଁ କରୋନା ଆସିଥିଲା ଆପଣ ଉଁ ଦେଖିଥିବେ ଗାଁରେ କେତେ କଣ ତ ମାନେ କାହାର କିଛି ମାର୍କେଟ ଯାଇହି ନଥିବ କଣ ହେଇଛି ଯେ ଗାଁ ଟିକେ କହିବେ।
ଆଜ୍ଞା ମୁଁ କହିଲି କୋରୋନା ହଉଛି ଯେ ପ୍ରଥମ କୋରୋନା କାହାଣୀ କହିଦଉଛି ଆପଣଙ୍କୁ କୋରୋନା ଦୁଇ ହଜାର ଉଣେଇଶି ରେ ବୁଝିଲେ ଆ ଚୀନରେ ଗୋଟେ ସହରରୁ ଭୁଟାନ ସହରରୁ ଏକ ସେଟା ପ୍ରଥମେ ଦେଖ ଦେଖ ଯାଇଥିଲା କରୋନାଟି ସେଟା କଣ ହଉଥିଲା ଗୋଟେ ଗୋଟେ ପକ୍ଷୀ ଯୋଉ ଜାଣିଥିବେ ଆପଣ ଯୋଉ ବ୍ୟାଟ କହନ୍ତି ଇଂଲିଶ ରେ ବ୍ୟାଟେ
ଆଜ୍ଞା।
ଆଜ୍ଞା ସେଇଥିରୁ ଆସିଥିଲା। ବୁଝିଲେ କି ଚେମେଣିଆ ଚେମେଣିଆ ଯୋଉଟା କୁହନ୍ତି।
ଆଜ୍ଞା ଆଁ
ବୁଝିଲେ ସେଇଥିରୁ ବ୍ୟାପୁଥିଲା ସେଇଥିରୁ ବ୍ୟା ପ୍ରଥମେ ଯେତେବେଳେ ଅ
ହୁଁ।
ଡାକ୍ତର ମାନେ କି କିମ୍ବା ବୈଜ୍ଞାନିକ ମାନେ ଦେଖିଲେ ସେ ସାର ବୁଝିପାରନ୍ତିଲେ କିପରି ଏଇଟା ବୁଝିକି କଣ ହଉଛି କିଛି ଜାଣିପାରୁନଥିଲେ ଯେତେବେଳେ ପ୍ରଥମେ ସେ ଇଏ ବାହାର କଲେ।
ଆଜ୍ଞା।
ଆଜ୍ଞା ସେଟା ଯଦି ଦେଖିଲେ ସେଥିରୁ ଅ ବା ଜାଣିଲେ କି ସେଟା ଚେମେଣିଆ ରୁ କିମ୍ବା ବ୍ୟାଟ୍ ରୁ ଇଏ ହୋଉଚି।
ଆଜ୍ଞା ଆପଣ ଯୋଉ କୋରୋନାରେ ଯୋଉ ଆସ୍ ଥିଲେ ଯୋଉ ଇଏ ନିଅନ୍ତି ଯୋଉ ଇଞ୍ଜେକ୍ସନ୍ ଟିଟି ତା ପାଇଁ ଆପଣ ନେଇଥିଲେ?
ଶୁଣନ୍ତୁ ଆଜ୍ଞା ମୁଁ ସେଇଟା ନେଇଥିଲି ଆପଣଙ୍କୁ ମୁଁ ଶୁଣନ୍ତୁ ମୁଁ ପାଞ୍ଚମିଟି ଆଁ ପ୍ର ଥମେ ଆପଣଙ୍କୁ କହିଦୋଉ ସେ ବିଷୟରେ କୋରୋନା ବିଷୟରେ ତାପରେ ଆପଣ କିଛି କହିବେ ବୁଝିଲେ।
ଆଜ୍ଞା।
ଆଜ୍ଞା ତା ଭିତରେ ଆପଣ କିଛି କୁହନ୍ତୁନି ଯେତେବେଳେ ବ୍ଯା ପିଲା କୋରୋନାଟି କଁ ହେଲା କି ଆପଣ ଯେତେବେଳେ କରୋନା ଟି ବାହାରିଲା ବ୍ୟାପିଲା, ଡାକ୍ତର ମାନେ ସବୁ ଦେଖିଲେ କି ଏଇଥୁରୁ ବ୍ୟାପୁଚି। ପ୍ରଥମେ ସେଠି ଆରମ୍ଭ ହେଇ ଆ ପ୍ରଥମେ ମୋର ମନ ଅଛି ମୁଁ କିଛି ଥିଲି ଘରେ ଏବଂ ଦେଖୁଥିଲି ଖବର ଦେଖୁଥିଲି। ସେଥିରୁ ପ୍ରଥମେ ଚୀନ୍ ରେ କୋରୋନାରେ ଚାରି ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ମୁଁ ଦେଖିଲି ଆଜ୍ଞା ତାପରେ କିଛି ଦିନି ପରେ କିଛି ଦିନ୍ ପରେ ଦେଖିଲି ସେଥିରେ ଅନେକ ଲୋକ ସଂ ସଂକ୍ରମିତ ହେଉଥିଲେ ଏବଂ ମରୁଥିଲେ।
ଆଜ୍ଞା।
ଏବଂ ମୁଁ ସେଥିରେ ଅନ୍ୟମନସ୍କ ରହିଲି ମୁଁ କହିଲି ମୁଁ ଭାବିଲି କି ଏଇଟା ଭାରତକୁ ଆସିବନି ଯେହେତୁ ଚୀନ ରେ ବିଭିନ୍ନ ପ୍ରକାରର ଅ ଯେହେତୁ ଚୀନ ଗୋଟେ ବି ବିକଶିତ ଦେଶ ବୁଝିଲେ ସେ ଚୀନ ବାଲା ତାର କଣ ଉପାୟ ଖୋଜି ନେବେ ଏବଂ କୁ ସେ ରୋଗଟିକୁ ଦବେଇ ଦେବେ ବୁଝିଲେ ଯେହେତୁ ଚୀନ୍ ରେ ଆପଣ ଦେଖିଥିବେ କେମିତି ପୋକ ମାଛି ଏବଂ ଅ ପୋକ ମାଛି ପରି ଲୋକ ମରିଲେ।
କିଛି ଆମ ଟିଭିରେ ହି ମୁଁ ଦେଖୁଥିଲି ବୋହୁତ୍ ମାନେ ଲୋକ ମାନେ ମରିଛନ୍ତି। ମେଡ଼ିକାଲ୍ ରେ ବୋହୁତ୍ ଲୋକ ମରିଯାଆନ୍ତି ଅଧା ମାନେ କିଛି ଲୋକଙ୍କୁ ମିଛ କହିକି ତାଙ୍କୁ ମାରିଦିଆ ହେଇଯାଉଥିଲା।
ଆଜ୍ଞା ଆଜ୍ଞା ଯେତେବେଳେ ପୋକ ମାଛ ପରି ଲୋକ ମରିଲେ ସେତେବେଳେ
ଆଜ୍ଞା ବହୁତ ଲୋକ ହିଁ ମଲେ ଆମ ଏଠି ଆମ ଗାଁରେ ହିଁ ଜଣେ ସେ ମୃତ୍ୟୁ ପ୍ରାଣ କରି କରିଥିଲେ। କରୋନାରେ ଆମ ଗାଁରେ କେ ଏମିତି ସବୁ ସଚେତନ ରହିଲେ କି ବାହାରିଲେନି ଘରୁ। ତା କିଛି ଦିନ ପରେ ଆମ ଗାଁ ରେ ରହି ଯେ ମାନେ ଗାଁ ଭିତରେ ଖେଳା ଖେଳି କଲେ ଆଉ ଗାଁରୁ ବାହାରକୁ କେହି ଗଲେନି ମା କେହି ଗଲେନି ଗାଁରେ ରହିଲେ ଖେଳ ହେଲେ ବହୁତ ଖେଳ ହେଲା ଆମ ଗାଁରେ। ସେ ତିନି ବର୍ଷ ବୋହୁତ୍ ମାନେ ଖେଳ ହୋଇଛି ଆଜ୍ଞା।
ଆଜ୍ଞା।
ଆଜ୍ଞା
ମୁଁ କହିଲି ସେପରି ଯେପରି ଆ କୋ ଚାଇନାରେ ଏପରି ହେଲା ବ୍ୟାପିଲା ତଥାପି ମୁଁ ମଧ୍ୟ ବିଶ୍ୱାସ କରିନଥିଲି ମୁଁ କହିଲି ସେଟା ଭାରତକୁ ଆସିବନି ଚା ଚାଇନା ବାଲା ତାକୁ ଦବେଇ ଦେବେ କିନ୍ତୁ ତୁ କିଛି ମୁଁ ମନ ଅଛି ମୋର ମୋ ସାଙ୍ଗର ଯାଇଥିଲୁ ପ ପଡିଆକୁ ଖେଳିବାକୁ ଖେଳିବାକୁ ଆସିଲା ପରେ ମୁଁ ଚାରିଟା ସମୟରେ ଯେତେବେଳେ ନ୍ୟୁଜ ଟି ଦେଖିଲି ସେଥିରେ ଖବର କାଜ ଦେଖିଲି କି ଝାଡଖଣ୍ଡ ରେ ଆ ଯୋଉ ହଁ ଉତ୍ତରାଖଣ୍ଡରେ ସାଆ ସାତ ଜଣ ବ୍ୟକ୍ତି ଆ ମରିଛନ୍ତି କୋରୋନାରେ ଏବଂ ଆ ତେର ଜଣ ସଂକ୍ରମିତ ମୁଁ ସେଠି ମୋ ଚି ନ୍ତା ବଢିଗଲା ମୁଁ କହିଲି ସେଇଟା ଯଦି ବି ଆସିଲା ଭାରତରେ ମଧ୍ୟ ସେଇ ହେଇଯିବ ଭାରତ ସର ଭାରତରେ ମଧ୍ୟ ଅନେକ ଲୋକ ମଲେ ବହୁତ ହଜାର ହଜାର ଲୋକ ମଲେ ମଲେ ଏବଂ ସଂକ୍ରମିତ ଆ ଯେପରି ଏପରି ହେଲା ସମୟ କି ସେ ସ ରୋଗଟି ପରସ୍ପର ଛୁଇଁବାରେ କିମ୍ବା ଆ ପବନରେ ଉ ସଂକ୍ରମିତ ହେଉଥିଲା
ଆଜ୍ଞା
ଥିଲା ବୁଝିଲେ ସେଥିପାଇଁ ଭାରତ ସରକାର କହିଲେ କି ଆ ନାକରେ ଆ ତୁଣ୍ଡି ବାନ୍ଧନ୍ତୁ
ଆଜ୍ଞା ହଁ ଏମତି ଆମ ଆମ ଗାଁରେ ବି ଏମିତି ମାନେ ତୁଣ୍ଡି ନାକରେ ବାନ୍ଧିଥିଲୁ ବହୁତ ମାନେ ହାତରେ ଏ ସେ ଯେଉଁ ଦିଅନ୍ତି ମାରିବା ପାଇଁ ଉ ଆମେ ମାରୁ ସଚେସନ ବହୁତ ସଚେସନ ରହିଥିଲୁ କିନ୍ତୁ ଆମ ଗାଁ ମାନେ ବଡ଼ ଭାଇ ଆାଉନୁ ଖେଳୁଛୁ ମାନେ ବହୁତ ମ ତମ ତମ ଗାଁରେ ତମ ଯେଉ ରହୁଛ ତମ ଏ ଖେଳ କିଛି ହୁଏନା
ଆଜ୍ଞା ଆମର ଯେହେତୁ କୋ କୋରୋନା ପାଡିଲା ଏ ଯୋଉ ଚାଲିଲା ଭାରତ ସରକାର କହିଲେ ମାସ୍କ ପିନ୍ଧ ଘରେ ରୁହ କୁଆଡେ ବାହର ନାହିଁ କିନ୍ତୁ ଆମେ ଯେହେତୁ ଗାଁ ଗାଉଲି ଲୋକ ଆମେ ଘରୁ ବାହାରି କିଛି କର୍ମ କରିବାକୁ ଯିବୁ ଯେହେତୁ କୁଆଡେ କିଛି କାମରେ ଯିବୁ ଯାହା ହେଲେ ବି କିନ୍ତୁ ବ ଜାର କୁ ଯାଉନା କାହାକୁ ପରସ୍ପର ଛୁଉଁନାଉ ଘରେ ପୁରା କଡା ନିୟମ କରିଦଉଥିଲେ ସରକାର ଆମେ କିନ୍ତୁ ଘରୁ ବାହାରି ଆମ ଘର ପା ଟିକ ନିକଟସ୍ ତ ମନ୍ଦିର ଅଛି ସେଇଠି ଆମେ ବଡ ଭାଇ ସାନ ଭାଇ ସମସ୍ତେ ଯେହେତୁ କରୋନା ହେଇଥିଲା ସମସ୍ତେ ଘରେ ଥିଲେ ଆଉ ସମସ୍ତେ ବହୁତ ମଜା ମସ୍ତିରେ ଆମେ କରୋନା ବହୁତ ମଜା ମସ୍ତିରେ କଟିଛି କି ନ୍ତୁ କୋରୋନା ଯେତେବେଳେ ବହୁତ ବଢିଗଲା ଦୁଇ ବର୍ଷ ଦୁଇ ବର୍ଷରୁ ଅଧିକ ହେଇଗଲା ଆମ ଚିନ୍ତା ବଢିଗଲା କୋରୋନା କେବେ ଖୋଲିବ ଆମେ ଖେଳୁଥିବା ସମୟରେ ସେଇ ସମୟରେ ଆ - ପୋଲିସ ପୋଲିସ ଆସିବେ ଆ ପୋଲିସ ଆସିକି ସେଠି ଆସ ବହୁତ ଲୋକଙ୍କୁ ବାଡେଇବେ ବାଡେଇକି ବିଭିନ୍ନ ପ୍ରକାରର ହୁଏ ଲଙ୍ଗା ହୁଏ ରାତି ଦଶଟା ରୁ ଯେହେତୁ ତୁ ଆମେ ଗାଁରେ ସମସ୍ତେ ଥିଲୁ ଦଶଟା ରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ବାହାରେ ବୁଲାବୁଲି କରୁ ବୁଲାବୁଲି କରିବା ସମୟରେ ଆ ବୁଲାବୁଲି କରିବା ସମୟରେ ପୋଲିସ ବାଲେ ଆସିବେ ଆମେ କି ସମସ୍ତେ କିଏ ଦୌଡ଼ି କେଉଁଠି ପଳେଇବୁ ସମସ୍ତେ ପଳେଇ କିଛି ସମ ଫେଣି ପୋଲି କିଛି ସମୟ ପରେ ଗଲା ପରେ ଆମେ ବାହାରୁ ଆସି ବସିିକ ଗପ ସେ ଲୁଡୁ ଆପଣ ବିଭିନ୍ନ ପ୍ରକାର ଖେଳ ଖଳୁ ଆପଣ କଣ କରନ୍ତି କହୁନାହାନ୍ତି କରୋନାରେ କଣ କର
ଆମର ଆମର କରୋନାରେ କିଛି ଇଏ ହେଇନଥିଲା ଆମ କରୋନା ମାନେ ଗୋଟେ ତାଙ୍କର ହିଁ ଥିଲେ ମାଙ୍କଡ଼ ଥିଲା ଯେତେବେଳେ ପୁଲିସ ଗାଡ଼ି ଆସିବ ଆମେ ହିଁ ଆମେ ସେଥିରେ ସେ ମାଙ୍କଡ ପୁଲିସ ଆମ ଭାରିମାନେ ଥରେ ପୁଲିସ୍ ମାଙ୍କଡ଼ ପୁୋଲିସ ଆସିଥିଲେ ଗାଡ଼ିରୁ ଆମ ଘୋରୁ ମାନେ ବାହାରିକି ଆମ ରାସ୍ତାରେ ବସିଥିଲୁ ପୁଲିସ୍ ବାହାରିଲେ ମାଙ୍କଡ଼ ସେ ଟାଇମ୍ ରେ ଆସିକି ପୁଲିସ ମାରିଥିଲେ ସେଠାରୁ ସେ ବୁଲି ବହୁତ ଡର ପଶିଯାଇଥିଲେ ତାଙ୍କ ଦିହରେ ସେ ଆମ ଗାଁରେ କୌଣସି ଗାଡ଼ି ହିଁ ପଶେନା ଗାଡ଼ି ପଶିବା ବହୁତ ଡ ମାନେ ଡରନ୍ତି ଆଉ କିଛି ମାନେ ଗାଡି ଆଇଲେ ବଡ ଗାଡି ସେ ତାଙ୍କ ଚକା ମାନେ ଫଟେଇ ଦିଏ ମାଙ୍କଡ଼ ବହୁତ ମାନେ ଇଏ ଥିଲେ ମାଙ୍କଡ଼ ଟା ବହୁତ ବି ଯାଇଥିଲା ସମସ୍ତଙ୍କୁ କେତେ ଜଣଙ୍କୁ ମାରିଚି କାମୁଡି ମାନେ କାମୁଡି ଦେଇଛି ତାଙ୍କୁ ହାତରେ ମାନେ ମାଛ ଉଠେଇ ଦେଇଛି ତାଙ୍କର
ଆଜ୍ଞା ଆଜ୍ଞା ମୋର ମଧ୍ୟ ମନ ଅଛି ଆପଣ ଗାଁରେ ଗୋଟେ ମାଙ୍କଡ ଥିଲେ ଯାର ତାର ମୁଣ୍ଡରେ ଟିକେ ଗୋଟେ ଫୁଲି ଥିଲା ମୁଣ୍ଡଟି
ଆଜ୍ଞା ସେଇ ମାଙ୍କଡ଼ ସେଇ ମାଙ୍କଡ ଗାଡି ଖଣ ସମସ୍ତଙ୍କୁ ଗଢ଼ାନ୍ତି ସେ କଉଠି କଣ ଥିବ କଉଠି ଗାଡ଼ି ଥିବ କଉଠି ଥିବ କଉଠି ଆସିବ ଆମେ କିଛି ଜାଣିପାରିବୁନୁ ଗାଡି ସାଙ୍ଗେ ସାଙ୍ଗେ ଯାଉଥିଲା ଆମ ଆମ ଗାଁ ରେ ଗୋଟେ ବାହା ପାହାଘରେ ହିଁ ହେଉଥିଲା ସିଏ ବାହାଘର ଯାଉଥିଲେ ତାଙ୍କର ତାଙ୍କୁ ନେଇକି ତାଙ୍କ ଘରୁ ବାହାଘର ସରିଲା ପରେ ମାଙ୍କଡ ଆସି ତାଙ୍କ ଯୋଉ ଗାଡିଟାକୁ ମାନେ ଚକାକୁ ଫଟେଇ ଦେଲା ସେ ତାଙ୍କୁ ସଜାଇଲା ପରେ ସେମାନେ ଗଲା ବେଳକୁ ଆଉ ଗୋଟେ ଚକା ଫଟେଇ ଦେଲା ଆଜ୍ଞା
ଆଜ୍ଞ ବର ଗାଡିର ଚକାଟିକୁ ଫଟେଇ ଦେଲା। ମୋର ମଧ୍ୟ ମନେ ଅଛି ମୁଁ ଆପଣଙ୍କ ଗାଁକୁ ଯେତେବେଳେ ଯାଇଥିଲି ସେ ମାଙ୍କଟି ଦୌଡ଼ିକି ଆସିକି ମୋ ଚ ମୁଁ ଜାଣିନଥିଲି ସେତେବେଳେ ଯେତେବେଳେ ନୂତନ ନୂଆ ଯାଇଥିଲି ସେ ଚକାଟିକୁ ଫଟେଇ ଦେଲା ଛହେ ଟା ଯେତେବେଳେ ଫଟେଇଦେଲା ତାପରେ ମୁଁ ଜାଣି ପାରିଲିନି ମୋବାଇଲ କିଏ ବଛ ନାଇଁ ଯେହେତୁ ମୁଁ ନଥିଲି ଗାଡି ଭିତରେ ଆଜ୍ଞା କିଛି ଜାଣିପାରିଲିନି ଯେହେତୁ ମୁଁ ଆସିଲି ଦେଖିଲି କି ମୁଁ ଚକାଟି ଫୁଟି ଯାଇଛି ତାପରେ ମୁଁ ସେଇ ପାଖରେ ଛୁଆ ଗୁଡିକ ଖେଳୁଥିଲେ ମୁଁ ଭାବିଲି ଛୁଆ ଗୁଡିକ ଚଗଲା ହେଇ ସେଥିରେ କିଛି
ପମ୍ପ ଖୁଲି ଦେଇଥିବେ। ଆଜ୍ଞା ଦେଖିଲାବେଳକୁ ମାଙ୍କଡ ଫୁଡେଇ ଦେଇଛି ତମେ ଜାଣିନ ହେ ମା ମାଙ୍କଡ଼ ଆମ ଗାଁରେ ଏମିତି ଏମିତି ହେଇଚି ବୋଲି
ନାଇଁ କିଛି ସେଇଠି ଲୋକ ଥିଲେ କିଛି ଲୋକ ଭାଇ ମାନେ କହିଲେ କି ଆପଣ ଗାଡି ରଖି ଯାଇଛନ୍ତି ଆପଣ ଜାଣିନାହାନ୍ତି ମାଙ୍କଡ଼ଟି ଯାହା ହଉ ଆପଣ ନଥିଲେ ଆପଣଙ୍କୁ ମଧ୍ୟ ଖଣ୍ଡିଆ କାମୁଡି କୁଡି ପକେଇଥାନ୍ତା।
ଆଜ୍ଞା ଶୁବୁନି ଆଜ୍ଞା ଆପଣଙ୍କ କଥା କିଛି ଶୁଭୁନି ବନ୍ଧୁ
ହଉ ସେ
ଆଜ୍ଞା ଆଜ୍ଞା ଆପଣ କଥା କିଛି ଶୁବୁନି ଗୋଟେ ଜାଗାରେ ବସନ୍ତୁ ଟିକେ ନ କିଛି ଆଣ କଥା କିଛି ଶୁବୁନି
ଆପଣ
ଆଜ୍ଞା ଏବେ ଶୁବିଲା ମୋ କଥା ଆପଣଙ୍କ କଥା କିଛି ଶୁବୁନି ଏବେ ଶୁଭିଲା ମୋ କଥା ଆଜ୍ଞା ଆପଣ ଯଉ ମାଙ୍କଡ଼ ଯଉ ଆଜ୍ଞା ମାଙ୍କଡ଼ ଯୋଉ ଆସିଥିଲେ ଚକା ଯୋ ଆପଣ ଫଟେଇ ଦେଲା ପରେ ଆପଣ ଆଉ ଚକା ଲଗେଇ ଗଲେ ନା ବହୁତ କଷ୍ଟ ହେଲା ଆପଣଙ୍କୁ ବଜାର ମାର୍କେଟ ଯିବାକୁ ଆଣିଲେ
ଆଜ୍ଞା ଆପଣଙ୍କ ଗାଁ ଲୋକ ମାନ ମତେ ସାହାଯ୍ୟ
କିଜି ସାହାଯ୍ୟ ଆ ମଗଣଛି ସାହାଯ୍ୟ ଆମ ଗାଁରେ କିଛି ଦୋକାନ ଆମ ଗାଁ ଲୋକ ସାହାଯ୍ୟ ହିଁ କରିଥିବେ ବନ୍ଧୁ ମୁଁ ଟି କିଏ ଘରକୁ ହିଁ ଯାଉଛି ଖାଇବି ମାନେ କଣ ଟିକେ ଖାଇବି ଆପଣ କଣ କହୁଛି ଟିକେ ପରେ କଲ୍ କଲେ ହବ ଆଉ କଥା ହେବା ନହିଁ
ଆଜ୍ଞା ମୁଁ ରହୁ ଅଛି ଆଜ୍ଞା ନମସ୍କାର ମୁଁ ରହୁଛି।
ଆଜ୍ଞା ନମସ୍କାର।